ହାଲୋ।
ହଁ।
କଁ କରଚ?
ଏଇ ଏନା ଟିକେ ସନ୍ଧ୍ୟା ଟାଇମ୍ ଟା ତ ଧୂପ ଫୂପ ଦେଇକିନା ଏ ଟିକେ ବସିଛି ଆଉ।
ହ ଓହୋ ସି କ ମୁଁ ବି ସେଇ ବସ୍ଥିଲି ଆଉ ଚା ଫା ପିଇକି ବସଚୁ ଆଉ।
ଅଁ ହଁ ତମର ସନ୍ଧ୍ୟା ଦିଆ ସଇଲାଣି?
ହଁ ସନ୍ଧ୍ୟା ଦିଆ ସର୍ଲାଣି।
ହଁ।
ଆଉ ତମେ ରଜ ପାଇଁ କୁଆଡେ ବୁଲାବୁଲି କରିଚ?
ଆ ଛେମ୍ତି କରିନୁ। ଆଉ ମୁଁ ଭାବିଥିଲି ତମେ ଟିକେ କୁଆଡେ ଯିବ ନା ତ ତମେ କୁଆଡେ ଯିବାର ଅଛି କି?
ଅଁ ହଁ। ହଁ ଆମର ତ ଅଛି ଯିବାର ଯେ ଦେଖିବା ଏନେ ହେଇନି ହଁ ଛୁ ଟି ଅଛି।
ହଁ-ହଁ କୁଆଡେ ସବୁ ଯିବ ତମ ସେପଟରେ କଁ କଁ ସ କୋଉ ଜେଗା ଅଛ?
ଆମର ଏପଟେ ଆମେ ପ୍ଲାନିଂ କରିଛୁ ଘରେ ପ୍ଲାନିଂ କରୁଥିଲେ ପୁରୀ ଯିବା ପାଇଁ କିନ୍ତୁ ଆମର ଏଇଠି ପାଖାପାଖି ଜାଗା ଅ ଅଛି ବହୁତୁ ଏଇ ମହାବିନାୟକ ଅଛି ଚଣ୍ଡିଖୋଲ୍ ର ପାଖାପାଖି। ଏବେ ଯୋଉ ଜଗ ଉଁ ନା ଉଁ ବଦ୍ରିନାଥ ଭଳିଆ ଆମର ମନ୍ଦିର ନୂଆ ଆସିଚି ଜଗତପୁରୁ ରେ। ଦେଖୁଥିବ।
ଅଁ ହଁ।
ଆଉ ହୁଁ।
ହଁ ମାନେ ଯୋଉ ମହାବିନାୟକ କିଛି ଭଲ ଜେଗା ବି ଅଛି କାଳେ ମହାବିନାୟକରେ? ଯାଇଛ ନା କେବେ ସିଆଡେ?
ମହାବିନା ହଁ ମୁଁ ଯାଇଚି ଦି ତିନ୍ ଥର ଯାଇଚି ମୋର୍ କାମ ବି ରହେ ବ୍ରାଇଡାଲ୍ ମେକ୍ ଅପ୍ ରହେ ମେ ସେଠିକି ବି ଯାଏ ସେଇଠିକି। ଏବେ ରିସେଣ୍ଟ୍ ଯାଇଥିଲି ମାସେ ବି ହେଇନି ଫୁଣି ଗୋଟେ କଲ୍ ଅ ଅଛି ଯିବାକୁ ଭଲ ମନ୍ଦିର ଟେ ତୁମେ କେବେ ଆସିଛ ମହାବିନାୟକ?
ନାଇଁ ମୁଁ ଦେଖିନି ମାନେ ଭାବିଛିି ବହୁତ ଥର ଯିମି ବୋଲି ଯାଏ।
ଅଛି ଶୁଣିଛି କିନ୍ତୁ
ମହା ବିନାୟକ ହଁ ହଁ।
ହ ମୁଁ ମାନେ ଶୁଣିଛି ଏଠି ସବୁ ଭଲ ନା ପାହାଡ ନା କଣ ସେମିତି ହେ ପାହାଡରେ ହେଇଛନ୍ତି ନା କଣ ସେ ଠାକୁର ଯାହା ଅଛନ୍ତି।
ନାଇଁ ତମେ ଦେଖିନ ନା ପୁରା ବହୁତ ବଡ ଲିଙ୍ଗ ବଡ ଲିଙ୍ଗଟେ ପୁରା ଏତେ ଓସାର ହେଇକି ସେ ପାହାଡ ତଳୁକୁ ଅଛନ୍ତି ଠାକୁର ପାହାଡ ଉପରକୁ ଅଛନ୍ତି ମାଙ୍କ ମନ୍ଦିର ହଁ ସେ ଭିତରକୁ ଲୋକ ଗାଡି ନେଇକି ଯାଉ ଛନ୍ତି ପୁରା ଉପରକୁ ଚଳୁଛନ୍ତି ଆମେ କେବେ ଉପରକୁ ଯାଇନୁ ସେଇ ତଳୁ ତଳୁ ପଳେଇ ଆସୁ ସେଇ ପାଖ ପାଖରେ ସେଇ ମହାବିନାୟକ ପାଖରେ ଚଣ୍ଡି ମନ୍ଦିର ଗୋଟେ ଅଛି ସିଏ ବି ସେମିତି ପାହାଡ ତଳକୁ ପୁରା ପାହାଡ ପାହାଡ କଟା ହେଇକି ଯେମିତି ତଳ ପାଦ ଦେଶରେ ହେଇଛି ତ ସେଠି ବି ଭିତରକୁ ଭିତରକୁ ଯିବ ଭଲ ଖାଇବା ପିଇବା ବ୍ୟବସ୍ଥା ଅଛି। ସେଠି ମହାବିନାୟକରେ ହଁ ମାଙ୍କଡ ପ୍ରବଳ ସେଠି ସବୁବେଳେ ମହାବିନାୟକ ରେ ମାଙ୍କଡ ଭୋଗ ନେଇକି ଯିବ ଭୋଗଟା ଠାକୁରଙ୍କ ପର୍ଯ୍ୟନ୍ତ ନେଇକି ଯିବା ଭାରି କଷ୍ଟ।
ମାନେ ସେମାନେ ତ ସବୁ ଛଡେଇ କିି ନେଇ
ହୁଁ ହଁ ନେଇଯାନ୍ତି ସେମାନେ ସମସ୍ତ ତ ସେ ଯିଏ ଦୋକାନ କରନ୍ତି ସେମାନେ ବାଡି ଧରିକି ରଖି ବାଡିଟା ଆଗେ ଡେରି ଥିବେ। ବାଡିଟାକୁ ଧରିକି ଠିଆ ହେବେ ଯଦି ଲୋକ ଖାଇବେ ଦହିବରା ଫଇବରା ଲୋକ ଖାଇବେ ନା ମିଲଫିଲ ବି ସେପଟେ ବ୍ୟବସ୍ଥା ହୁଏ। ଛୋଟ ମୋଟ ଆଇସ୍କ୍ରିମ ଦୋକାନଟେ ଆଜିକାଲି ତ ସବୁଆଡେ ଏଇ ଦୋକାନ ଗୁଡା ପାଣି ଦୋକାନ କି ଫୁଲର ଦି ଫୁଲଟେ ଏଇଟେ ମାଙ୍କଡ ପାତି ମାଙ୍କଡ ସବୁ ବଡ ମାଙ୍କଡ ନୁହନ୍ତି। ସବୁ ଛୋଟ ଛୋଟ ଛୋଟ ପାତି ମାଙ୍କଡ ସେ ସେଠି ପୋଖରୀ ଭଁ ହାଁ
ମାନେ ଯୋଉ ନାଲି ନାଲି
ହୁଁ ସେଇ ଟାଇପ ର ଛୋଟିଆ ଛୋଟିଆ। ହଁ ସେମତି ଆଉ ନା ଇଏ ନୁହନ୍ତି ସେ
ନାଇ ମାନେ ଯଉ କପିଳାସର ଅଛନ୍ତି। ସେ
ହଁ ହଁ ସେମିତିର ସେମାନେ ଛଡେଇକି ନେଇ ଯିବେ। ଖାଇବା ମୋବାଇଲ ଫୋବାଇଲ ବି ନେଇଯିବେ ବାଟ ଛାଡିବେନି ଯିବା ପାଇଁ। ଖାଇବା ନଦେଲେ ବିସ୍କୁଟ୍ ଯଦି ଜଣଙ୍କୁ ଦେଇଦେଲ ଖାଇବା ପାଇଁ କୁଆଡ଼େ ଥିବେ ଆସିକି ସବୁ ଗଦା ହେଇ ପଡିବେ ସେଥିପାଇଁ ମନା କରା ହୁଏ ସମସ୍ତ ତଙ୍କୁ କିଛି ଦବନି ଦେଲେ ସେମାନଙ୍କର ମାନେ ଅଧିକ ଇଏ କରୁଛନ୍ତି ନା ଅନ୍ୟ ଲୋକମାନେ
ହଁ ରଖିକି ଭିତରକୁ ସବୁ ଯାଆନ୍ତି। ଯଦି କିଏ ନିଅନ୍ତି ଓନି ତଳେ ଶାଢୀରେ ଗୁଡେଇ ଏମିତି ଲୁଚେଇ ନେଇକି ଯାଆନ୍ତି। ନହେଲେ ସେ ଜଣେ ଜଗୁଥିବ ଏଇଡେ ଅନଉଥିବ ଏଇଡେ କରୁ ଥିବ ସେ ଆଉ ଜଣେ ଧରିଥିବ ଜିନିଷକୁ ଏମତି ଆମେ ବି ତ ନେଲେ ସେମିତି ନେଇକି ଯାଉ ସେ ମାଙ୍କଡଙ୍କୁ ଡରିକି। ମାଙ୍କଡ ବି ସେମିତି ହୁଅନ୍ତି ପୁରା ଖେଦେଇ ଖେଦେଇ ଆଣିବେ ସେଠି ଗୋଟେ ଭଲ ପୋଖରୀ ଭଳିଆ ଅଛି। ପାଣି ଏ ଆସୁଥିବ ସେଇ ପୁରା ଆଗରେ ମନ୍ଦିର ଆଗରକୁ। ସେଠି ମାଙ୍କଡ ଡେଉଁଥିବେ ଡେଉଁଥିବେ ଖେଳିବେ ଯେ ଏତେ ସୁନ୍ଦର ଖେଳ ଖେଳିବେ ତମେ ଦେଖୁ ଖୁଥିବ ଭଲ ଲାଗିବ ଦେଖିବା ପାଇଁ। ଭଲ ଦହିବରା ଖୋଇଦେବେନି ପା ଆସିକି ପୁରା ପାଖକୁ ପଳେଇ ଆସିବେ ହାତରୁ ନେଇଯିବେ ଖାଇବା ନେଇକି ପଳେଇବେ। ଏମତି ଆଉ ଆସ କେବେ ହଁ ଭଲ ଜାଗା ସେଇ
ପାଣି ହଁ
ହୁଁ, ହୁଁ ଝର ଉପରୁ ଉ ଝରେଇ ପାଣି। ସେଇ ଝର ପାଣି ତଳକୁ ତଳକୁ ଯାଏ।
ହଁ, ହଁ ସେଇ ଆମ ସୁ ଶୁଣିଥିନି ବାହାରେ ଆଉ ସବୁ ମୂର୍ତି ବି ସବୁ ପଥରରେ ତିଆରି ହେଇଛି ନା ସେଠି?
ହୁଁ ସେ ମହାବିନାୟକ ଭିତରକୁ ତ ଠାକୁରଙ୍କର ମହାଦେବଙ୍କ ମନ୍ଦିର। ଏଥିରୁ କୁହେ ସେଇ ପାଖେରେ ଗୋଟେ ପାର୍କ ବି ଏବେ ହେଇଛି ନୂଆ ପାର୍କଟେ ହେଇଛି। ସବୁ ପାର୍କ ଏବେ କେମତି ନୂଆ ମର୍ଡନ ପାର୍କ ହଉଛି ସେଇ ଟାଇପର ଆଉ ସବୁ ଫା ସିଲିଟିଜ ଅଛି। ଏବେ ଯୋଉ ବାହାଘର ଯୋଉ ନିର୍ବନ୍ଧ ସବୁ ହୋଉଛି ମହାବିନାୟକ ମନ୍ଦିରରେ ତ ପ୍ରାୟ ପ୍ରାୟେ ଲୋକେସନ କଣରୁ ଯାଜପୁର ସବୁଆଡୁ ଚାରିପଟ କଟ ଟକ ଜିର ହୋଉ ଏପଟର ହୋଉ ବଡଚଣା ଟାଇପ ମାନେ ଯୋଉ ସାଇଟର ହେଲେ ବି ହୁଁ। ପ୍ରାୟେ ମନ୍ଦିରରେ କରୁଛନ୍ତି ତ ମହାବିନାୟକ ମନ୍ଦିରରେ ଏନଗେଜମେଣ୍ଟ ଯୋଉ ହଉଛି ସେମାନେ ଫଟ୍ ଫୋଟୋ ସୁଟ କରିବା ପାଇଁ ତାଙ୍କୁ ଭଲ ଲୋକେସନ ମିଳିଯାଉଛି। ପାର୍କରେ ପ୍ରବଳ ଭିଡ ବି ରହୁଛି ସବୁବେଳେ ରହୁଛି ଫଟୋ ଫଟ ମନ୍ଦିର ପାଖ ପାଖ ହେଇଯାଉଛି ନା ମନ୍ଦିରକୁ ପୁରା ଲାଗିକି ମନ୍ଦିର ଟା ତା ସାଇଡ ପାର୍କ ଟା ଗୋଟେ ଦିଟା ଛାଡିକି ଜାଗା ଏବେ ବି ପ୍ରାୟ ଚାଲିଛି ମହାବିନାୟକରେ କାମ ପଥର କଟାକଟି ହେଇକି କଣ ସବୁ ତିଆରି ଚାଲିଛି ନୂଆ କଣ କିଛି କରୁଛନ୍ତି କଣ ଏଇ ହିସାବରେ ଭଲ ମନ୍ଦ ନ୍ଦିର ସେଇ ସାକ୍ଷାତ ଠାକୁର ବି ତାଙ୍କୁ ମାନନ୍ତି ସେ ପାତାଳ ଲିଙ୍ଗ ତାଙ୍କୁ ସମ୍ ବହୁତ ଲୋକ ମାନନ୍ତି। ମହାବିନାୟକ ପ୍ରସିଦ୍ଧ ନା ଆମର ଯା ଏରେ।
ହଁ ହଁ ମାନେ ସେ ତଳେ ଅଛନ୍ତି।
ହଁ ପାହାଡ ତଳକୁ ଅଛନ୍ତି। ଠିକ ପାଦ ଦେଶପା ପାହାଡ଼ ଉପରକୁ ଉପରକୁ ଅଛି ପାହାଚ ଅଛି ଉପରକୁ ଉପରକୁ ଯିବ ଯେମିତି କପିଳାଶରରେ ଚଢିକି ଯିବା ପାଇଁ ଗାଡିରେ ବି ଯିବ ମାନେ ପା ମନ୍ଦିର ପାଖରୁ ବି ତମେ ପୁଣି ଗାଡି ନେଇକି ସେ ଉପରକୁ ଆଉ ଯାଇପାରିବ। ଲୋକ ବି ଯାଉଛନ୍ତି ଆମେ ଦେଖିଛୁ କଣ ଅ ଅଛି ସେଇ ରହସ୍ୟ ମା ମୁଁ ବି ଏଯାଏ ଜାଣିନି ଦେଖିନି କିନ୍ତୁ ପ୍ରାୟ ଝିଅ ପୁଅ ସବୁ ସିଆଡେ ଭିତରକୁ ଯାଆନ୍ତି ପୁରା ବଣ ତ ହେଇଥାଏ ବା ବଣ ପାହାଡ ଯେମିତିଆ ତ ଜାଣିଥିବ। ଯାଉଛନ୍ତି ଲୋକମାନେ ଚାରିପଟ ଆଙ୍କ ଜଙ୍ଗଲ।
ପଥରବି ବଡ ବଡ ଫଟରେ
ହୁଁ ହଁ ପାହାଡ ଟା ପଥର କଟା ହେଇ ହେଇକା ବା ସବୁ ହେଇଛି। ସବୁ ପଥରରେ ସେ ଉପରକୁ ବି ଖାଲି ପଥର ଦେଖି ଖାଯାଉଥିବ ବଡ଼ ବଡ଼ ପଥର ଧୁମଧୁମ ପଥର ଦେଖାଯାଉଥିବ ପାହାଡ଼ ତଳେ ଲୋକମାନଙ୍କର ଘର ସେଠି ହେଞ୍ଚେ ଯେ ମାନେ ବି ପଳେଇ ଆସନ୍ତି। ଯୋଉ ଛୋଟ ଛୋଟ ଜୀବ ଜନ୍ତୁ ଯୋଉ ସବୁ ଅଛନ୍ତି ସେ ବି ସବୁ ସେ ପା ପାଖ ପାଖି ରେ ହଁ ପଳେଇ ଆ ହୁଁ।
ଆସନ୍ତି ନା ଏମତି ଡାଇରେକ୍ଟ ଗାଡି ଫାଡି ଯାଉଛି ସେଠି ମନ୍ଦିରକୁ।
ନାଇଁ ଗାଡିରେ ଯିବ। ଗାଡି ଗାଡି ଗାଡି ପୁରା ମନ୍ଦିର ପାଖକୁ ଯିବ ପାର୍କିଂ ଟା ଏମିତି ବହୁତ୍ କମ୍ ବାଟ। ଆଉ ଏମତି ଘର ହଁ ପାର୍କିଂ ଗାଡି ରଖିକି ଯିବ ବେଶୀ ବାଟ ନାହିଁ ପାହାଚ କେତେ କେତେଟା ଜମା ମାନେ ସେଇ ମନ୍ଦିର ଗେଟ୍ ପାଖରୁ କୋଉ ଗେଟ୍ ମାନେ ବନ୍ଦିର କୁ ଲାଗିକି ପୁରା ଗେଟ୍ ଟା ଗେଟ୍ ପା ପାଖରୁ ଜଣେ ଚାଲି ଚାଲି ଯିବ କେତେଟା ପାହାଚ ଟୋଟାଲି ବେଶୀ ପାହାଚ ନାହିଁ। ଖାଲି ମାଙ୍କଡ କୁ ଡର ଆଉ କିଛି ନାହିଁ ଭଲ ସୁବିଧା ବି ଅଛି ହୁଁ।
ସେଠିମାନେ ସବୁ ଘର ବି ଥିବ ଯୋଉ ଯୋଉ ବାହାଘର ଟାଇମ୍ ରେ
ହଁ ପାଖାପାଖି ଘର ନାଇଁ ବେଶୀ ନାହିଁ। ସେ ରୁମ୍ ଫୁମ୍ ନାହିଁ ଖାଲି ଅଛି ଏଙ୍ଗେଞ୍ଜମେଣ୍ଟ ପାଇଁ ଯୋଉ ଘର ବୁକିଂ କରୁଛନ୍ତି ଅଛି ଘର କିନ୍ତୁ ଏସି ବୁକ୍ ଏସି ଏସି ବାଲା ନୁହଁ ନର୍ମାଲ ଘର ଅଛି ପାଖାପାଖି ସେଠି ବଣ ପୁରା ଥିଲା ଘର ଲୋ କ ହୁଁ, ସେଠି ଡେକୋରେସନ କରୁଛନ୍ତି ମଣ୍ଡପ ଟାଇପ୍ ର ଛୋଟ ଇଏ ଆଉ କିନ୍ତୁ ପା ପାଖାପାଖି ଲୋକ ଘର କରିଗଲେଣି ଆଗରୁ ଘର ନଥିଲା। ଆଗରୁ ଜମା ଘର ଦ୍ୱାର ସେ ପାଖାପାଖି ନଥିଲେ ଏବେ ଆମର ଜଣେ ଭଉଣୀ ହିସାବ ହେବେ ସେ ସିଏ ବି ତା ସେଇ ପାହାଡ ତଳକୁ ଘର କରିଛନ୍ତି ମହାବିନାୟକ ମନ୍ଦିର ପାଖେକୁ ଗୋଟେ ହାଫ୍ କିଲୋମିଟର ଟର ବି ନୁହଁ ଏମତି ଚାଲିକି ପଳେଇବ ସିଏ ଗୋଟେ ଘର କରିଛନ୍ତି ତା ପାଖକୁ ପାଖକୁ ଘର ସବୁ କରିଗଲେଣି କିନ୍ତୁ ଆଗରୁ ହୁଁ ପାହାଡ ପାଖକୁ ମନ୍ଦିର ପାଖକୁ ନା ନହେଲେ ଆଗରୁ ଘର ଦ୍ୱାର କିଛି ନଥିଲା ଆହୁରି ବଣ ଏ ଏବେ କଣ ପାହାଚ ସବୁ ବଡ ବଡ ହେଇଗଲାଣି ଆଗରୁ ସେମିତି ଚାଲିକି ଯିବାକୁ ପଡୁଥିଲା। ସୁବିଧା ସବୁ କଲେଣି ଧୀରେ ଧୀରେ ଆଉ ପାଣି ଫାଣି ବ୍ୟବସ୍ଥା ତ ଦୋକାନ ବଜାର କଣ ବଜାର ରୁ ଦୂର ସେଟା ପାହାଡ ଉପରେ ନା ସେଠି କଣ ଆଉ ଗାଁ ବଜାର କିଛି ଅଛି? ଚଣ୍ଡିଖୋଲ ହେଲେ ଆମର ବ ବଜାର ହଁ ସିଏ ମହବିିନାୟକ ଭିତରକୁ ରହିଲାଣି ଆହୁରି ଆଉ।
ଏ କଷ୍ଟ ଥିଲା ଏବେ ସବୁ ସୁବିଧା ହେଇଗଲାଣି ଆଉ ହୁଁ।
ସବୁ ସେଇଆ ହଁ କିନ୍ତୁ ମହାବିନାୟଙ୍କର କୃପାରୁ ସବୁ ଚାଲିଛି ତ ଭଲ ହେଇଗଲୁ। ସୁବିଧା ହେଇଗଲାଣି ପାଣି ଫାଣି ପିଇବା ଭୋଗ ରାଗ ଭୋଗ ଭିତରେ ଭୋଗ ଭି ବିକ୍ରି ହଉଛି ସବୁ ଭିତରେ ମାନେ ଗେଟ ଭିତର ମନ୍ଦିର ଭି ଭିତରେ ସବୁ କିନ୍ତୁ ବାହାରେ ଖାଇବା ପିଇବା ହଁ ମନ୍ଦିର ପାଖରେ ସବୁ ଅଛି। ହୁଁ ମନ୍ଦିର ସେଇଟା ଗେଟ୍ ଭିତରେ ମନ୍ଦିର ଭିତରକୁ। ଆଉ ଏଗୁଡା ସବୁ ବାହାରକୁ ଗେଟ ବାହାରକୁ।
ମାନେ ଭଲ ଜାଗା ଆଉ ଠାକୁରଙ୍କ
ଠାକୁରଙ୍କ ଦର୍ଶନ ବି ହଁ ଭଲ ଠା ଜାଗା ଭଲ ସେଠି ତ ସ୍ପିରିଚୁଆଲ ଗଲେ ଆସିଲେ ଥାନ୍ତି ମୁଁ ଏବେ ଗଲେ ବି ଆଉ ଠାକୁରଙ୍କୁ ଦର୍ଶନ କରିପାରୁନି ସିଏ ବି ତାଙ୍କ ଇଏ ନହେଲେ ତାଙ୍କୁ ଦର୍ଶନ ମିଳିବା କଷ୍ଟ। ସେ ଯାଉ
ଓହୋ ଡୋରି ଡୋରି ଆମ ଆଗରେ ଠାକୁର ଙ୍କ ଦର୍ଶନ ହଁ ମାନେ ଡୋରି ନଥିଲେ ନା। କଣ? ଓହୋ।
ହଁ ନିହାତି ଭାବେ ଆଉ। ଭୋଗ ନହେଲେ ସେଇଠି ମହାବିନାୟକ ଯାଉଚି ତାଙ୍କରି ତାଙ୍କରି ଗେଟ୍ ପା ଖ ଦେଇକି ସେଇ ବାଟରେ ଯିବି, ତାଙ୍କରି ମୁହଁ ଇଏରେ କିନ୍ତୁ ସେ ଭିତରକୁ ଯାଇ ଯାଇନି। ଯାଇପାରୁନି। ତାମ ନୁହେଁ ଆଉ କଣ ସେଠି ଯାଇ ଏବେ ଯାଇଚି ଏବେ ଆଉ ଯାଉଚି ସେଇଠି କାମ କରିକି ଆସୁଚି କିନ୍ତୁ ଯାଇପାରୁନି ମାନେ ପୁରା ପାଖ ମନ୍ଦିରକୁ ଦି ପାଉଣ୍ଡ ବାଟ ବି ନାହିଁ। ସେଇଠୁ ଖିଆପିଆ କରିକି ଏପଟେ ଯାଉଚୁ ଭାରି।
ଅଫିସ୍ ଛୁଟି
ଆସ କେବେ ଛୁଟି ଦେଖିକି ଆସ ଏକାଥରେ ବୁଲିକି ଯିବ। ମହାବିନାୟକ ଭଲ ଜାଗା ଦେଖିକି। ହୁଁ। ଆଚ୍ଛା ହଉ ହଉ। ହ